ହ୍ୟାଲୋ। ଭାଇ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ଭାଇ ଜୟ ଶ୍ରୀରାମ।
ଜୟ ଶ୍ରୀରାମ।
ଭାଇ କଁ କରୁଥିଲେ କି?
କାଇଁ ଏଇଠୀ ବଇଥିଲି ଆଉ।
କୋଉଠି ବସିଥିଲ?
ଏ ଆମ୍ବଗଛ ପାଖରେ ଆଉ।
ହଁ ଆମ୍ବ ହେଇଛି ନା ଆମ୍ବ ସରିଗଲାଣି।
ଆମ୍ବ ସରିଗଲାଣି ଆଁ ଉ।
ହୁଁ ଆଉ କଣ କରୁଚ ଆମ୍ବ ଗଛ ପାଖରେ ତାହେଲେ।
ଏଠି ବସିକି ଥଣ୍ଡା ପବନ ଖାଉଥିଲି ଆଉ।
ଉଁ ଏକା ନା ଆଉ କିଏ ଥିଲା? ଉଁ ହୁଁ ଆଉ କଣ ଚାକିରି ଫାକିରି କରୁଚ ନା ନାହିଁ।
ନାଇଁ କରିନେଇ ଏମତି ବିଲବାରି କାମ କରୁଛି ଆଉ।
ଅ ହଁ ବିଲ ନୁହଁ ନିଜ ବିଲ?
ନାଇଁ ଭାଗକୁ ଆଉ।
ତିନି ଜଣ ଯାଇହବ। ହୁଁ। କହୁଥିଲା ତାର କାମ ଅଛି କାର ଗଟେ ଆଉ ଆଉ ତମର ତଳି ପଇଲାଣି?
ପଡିନି ପଡିବ ଆଉ।
ପଡିିନି ତମର ତଳି ନୁହଁ। ଆଉ ରୁଆ।
ପଡିବ ଆଉ।
ଅହଁଁ କେତେ ଏକର ଖଣ୍ଡେ ତମର ବିଲ ଅ
ସେଇ ଚାରି ପା ପାଞ୍ଚ ଏକର ଖଣ୍ଡେ ଆଉ।
ହଁ ହଁ ବାପା ତମେ କର ନା ବାପା ଏକା?
ମିଇଏ ଇନ୍ ମୁଁ ଯାଇ ଏଙ୍କା କରେ ଆଉ।
ଆଉ ଘରେ ସମସ୍ତେ ଭଲରେ ଅଛନ୍ତି? ହଁ। ଆଉ ବଡ ଭାଇ ନା ସାନ ଭାଇ କିଏ ଅଛନ୍ତି ନା ଏକା।
ବଡହାଇ ଅଛି ଆଉ।
ବଡ ଭାଇ କଁ କରେ?
ନାଇଁ ସେ ବାହାରେ ଅଛନ୍ତି ଆଉ।
ହଁ ହଁ ଆଉ ତମ ଗାଁରେ କ ଭାଇ କଁ କଁ ସବୁ ଅଛି?
ଇନ୍ତି ସବୁ ଆଉ।
ସବୁବୋଲି କଣ କଣ ଅଛି? କଣ ଅଛି ଭାଇ?
ଇନ୍ତି ଗଛପତ୍ର ହବୁ ଏନ୍ତି ଆଉ।
ରେଳ ଷ୍ଟେସନ ଅଛି ତମ ଗାଁରେ?
ହଁ।
କଣ ଟ୍ରେନ୍ ଯାଏ?
ହଁ ଯାଏ ଏନ୍ତି ଆଉ।
ହଁ ହଁ ଆଉ ବସ୍ ଷ୍ଟପ ଆଉ ଙ୍କ ଖାଇଥିଲୁ ସକାଳୁ?
ପଖାଳ ଖାଇଥିଲି ଆଉ।
ଙ୍କ ଖାଲି ପଖାଳ?
ପଖାଳକୁ ଇ ଖାଇ--ଲି ଭଜା ଆଉ।
କି ଭଜା?
ଆଳୁ ଭଜା-।
ଆଳୁ ଭଜା ନା, ଖାଲି ପିଆଜ ଆଳୁ ଭଜା ନା ପିଆଜ ବି ପ--ଥିଲା।
ଉଁ--ଭଲ୍ ଲାଗିଲା।
ଭଲ୍ ଲାଗିଲା।
ଉଷୁନା ଭାତ ନା ଅରୁଆ ପଖାଳ?
ଉଁ, ଅରୁଆ ପଖାଳ ନା ଉଷୁନା?
ଉଷୁନ ପଖାଳ।
ଆଉ ଗା--ଇବ କେତ--ଳେ?
ଗାଧୁ ଗାଧୁକା ଗୋଟେ ଆଉଁ।
ହୁଁ ହୁଁ, ଗାଧେଇ କି ପୁଣି ଖାଇବ ନୁହଁ।
ହଁ!
ଗାଧେଇ କି ଗରମ ନା ପଖାଳ ଫୁଣି।
ହଁ ହଁ, ଆଉ ଗରମ କେନ୍ତି କ- ହଉ ତମ ଆଡ଼େ?
ଗରମ ସେନ୍ତି ହଉଚି ଆଉଁ।
ଅଧିକ ନା କମ?
ଉଁ ହୁଁ, କଉଠି ଘରେ ଗାଧେଇବ ନା ନାଳ ଆଡ଼େ ଯିବ?
ନାଳକୁ ଆଉ।
ନାଳ କୁ। ଆଉ ମୁଗ ଚାଷ କର ନା ନାଇଁ? ମୁଗ, ମାଛ ଛତୁ ତାଷ କିଛି କର ନା ନାଇଁ, ଖାଲି ଧାନ ତାଷ।
ଧାନ ଚାଷ, ମୁଗ ଚାଷ ଇନ୍ତି ଆ।
ମୁଗ ଚାଷ କେବେ ହେଟା ଭାଇ କର?
ଅହଃ, ଖରାଟିଆ ଟାଇମି ରେ। ଆଉ।
ଉଁ ହୁଁ, ବାଇ ମୁଗ ଟା କେନ୍ତି ଟିକେ ହୁଏ, ଟିକେ ତା ପ୍ରୋସେସ୍‌ ଟା ଟିକେ କ--ଲ।
ଚାଷ ହବ, ଚାଷ ହେଇକି ବିଞ୍ଚା ହବ। ବିଞ୍ଚା ହେଇକି ପାଣି ଫାଣି ଦିଆ ହବ।
ତା'ପରେ।
ହୁଁ ଆଉ ଧାନ ଚାଷ କେନ୍ତି ହୁଏ?
ଧାନ--ବ---ରେଇବେ ହାଣ୍ଡିରେ।
ହାଣ୍ଡିରେ ବସେଇକି ବସ୍ତାରେ ପୁରାଇବେ ବସ୍ତାରେ ପାଣି ଦେବେ।
ହୁଁ।
ପଚେର ହେଇ ସାରିଲା ପରେ ବିଲ କାଦା ହବା କାଦା ହେଇକି ପକା ହବ।
ତାପରେ
କାଦା ହେଇକି ତଳି ମାରା ହବ।
ହୁଁ ହୁଁ।
କାଲି ମଳା ହବ ତାପରେ କତି ହାଣା ହବ କାଦୁଆ ହବ।
ହୁଁ।
ତଳି ତଳି ତଳି ପୂଜା ହବ।
ହୁଁ ଙ୍କ ନା ରେ କେତେଟା ଘର ଅଛି ଦେଖିବା କହିଲ? ପଚାଶ ଟା ଖଣ୍ଡେ। ଆଉ କେତେଟା ଲୋକ?
ଲୋକ ଉଁ ଅଶିଟା।
ଅଶୀରେ କେତେ ଜଣ ଲୋକ ହେବେ?
ଅଶୀଜଣ ହେବେ।
ଅଶୀ ଜଣ ଖଣ୍ଡେ। ଆଉ କଣ କୁହ? ଆଉ ଭାଇ ତମର କଣ କଣ ସବୁ ଗାଡି ଅଛି?
ଗାଡ଼ି ସେମିତି ଅଛି ଆଉ।
ହୁଁ କେତେଟା ଖଣ୍ଡେ ଅଛି?
ଦିଟା ଖଣ୍ଡେ ଆଉ।
ଆଉ ଆଉ କାର?
କାର ନାହିଁ ଆଉ।
ହୁଁ ଟ୍ରକ?
କାର ପାଇଁ ନାଇଁ ନା?
ହଁ ହଁ। ଆଉ କଣ କୁହ ତାହେଲେ ଭାଇ?
ବର୍ଷା ତ ହେଇକି ବିଲ ବାରି ଏଇନା ପାଣି ଅଛି ଆଉ।
ହୁଁ। ତମେ ଆଉ ଆଜି ଯାଇନ କି ରୋଇଁବା ପାଇଁ?
ତଳି ହେଇ ବଢିନି ତ ସେଇ ଯୋଗୁ ଯାଇନି ଆଉ।
ହୁଁ ହୁଁ ଟ୍ରାକ୍ଟରରେ ବୋଧେ ରୋଈ ଦଉଥିବ ନା ନା ନିଜେ ବଳଦ ନେଇକ କରୁଚ?
ଟ୍ରାକ୍ଟରରେ ଆଉ।
ଆଉ ମାଛ ଫାଛ ମାରି ଜାଣିଚ ନା ନାଇ ତମେ?
ଚତୁର୍ ମାସରେ ଯାଏ ମାଛ ମାରିବେ ଆଉ।
ହୁଁ ଜାଲ ନେଇକି ନା ଏ ଯୋଉ ସୁତି ଖାଡି?
ଜାଲ ନେଇକି ଆଉ ମସୁରି ନେଇକି ଆଉ।
ଏକା ନା ସାଙ୍ଗ ପିଲା କିଏ ଯାଆନ୍ତି?
ସାଙ୍ଗ ପିଲାମାନେ ଯାଆନ୍ତି ଆଉ।
ହୁଁ ହିଁ ମାଛମ ଭାଇ ମିଳେେ ତମ ଆଡେ?
ହଁ ସେଇ ବିଲ ବାରି ଆଉ।
କେତେନଖା ମାଛ ତମ ନେଇକି ଆସ?
କିଲେ ଦିକିଲେ ଏମିତି ଆଉ।
ହଁ ହଁ ଡେଲି କିଲେ ଦି କିଲେ?
ହଁ ଏ ବିଲରେ ବର୍ଷା ହବ ପାଣି କାଢା ହେଇଚି ଆଉ।
ସବୁ ସେଇଦିନ ଆଉୁ ନୁହଁ?
ହଁ।
ଉ ହୁଁ ବାପା କଣ କରନ୍ତି?
ହୁଁ।
ସେ ତ ବିଲି ବାରି ଯାଆନ୍ତି ଆଉ।
ହଁ।
ଫୋନ ଟା ଫୋନ ଟା ବାଜିଲା ତ
ହୁଁ ହୁଁ କିଏ ଫୋନ କରିଥିଲେ କି?
ସାଙ୍ଗ ପିଲାଟା ଆଉ।
ହଁ ଯିବାର ଅଛି ବୋଧେ ନା କଣ?
ଡାକି ଥାନ୍ତା ଘରୁକୁ।
ହଁ ହଁ। ଆଉ ଯାଉନାହାନ୍ତି ଗାଧେଇ ପଡିବେ ବାରଟା ହେଲାଣି ଏଗାରଟା ପଞ୍ଚାବନ।
ଗାଧେଇ ଯିବା ତ ଏଇନା ଏଇନା ଖାଇଥିଲି ତ।
ନାଳକୁ ଯିବେ ନା କୋଉଠିକି? ହୁଁ ହୁଁ। ଆଉ ସବୁ ଭଲ?
ହଁ ସେମିତି ଭଲ।
ହୁଁ ହୁଁ। ଭାଇ ଏବେ ସିନା ଧାନ ଚା କାମ ଚାଲିଚି ବୋଲି ତମେ ଧାନ ବିଲକୁ ଯାଅ ଯେତବେଳେ ଫ-ଫା ଙ୍କା ଥାଏ ଏତବେଳୁ କୁଆଡୁ କଣ କାମ କର?
ଧାନ ବିଲ ତ ରୁଏ ଆଉ।
ମାନେ ଏଇ ଯୋଉ ଛଅ ଏବେ ଛଅ ମାସେ ସିନା ବିଲ ହବ। ଛଅ ମାସ ପରେ ତାପରେ ତମେ କଣ କର?
ଏଇନି କାମ ଦାମକୁ ଯାଏ ଆଉ।
କଣ କାମ କର?
ମାର୍ବଲ କେତବେଳେ ଇନ୍ତି ସବୁ କାମ ଯୋଉ କାମ ମିଳୁଚି ଆଉ।
ହୁଁ ହୁଁ ମାର୍ବଲ କାମ ବି ତମେ ଜାଣିଚ?
ହଁ।
ଆଚ୍ଛା। ଆଉ ହଁ ମୁଁ ଦେଖିଲେ ସିନା କହିବି। ଆଉ ଭାଇ କଣ କୁହନ୍ତୁ? ଆ ବ୍ୟାକ୍ କରୁନୁ କାହିଁକି ଆଉ ଭାଇ ଆଜି ସକାଳେ କଣ ଖାଇଥିଲେ?
ବା ପଖାଳ ଖାଇଥିଲି ଆଉ।
ନାଇଁ ସକାଳେ ବା ଯେତଳେ ଉଠିଲେ ଚାହା ପାହା କିଛି ପିଇ ନଥିଲେ କି?
ଚା, ଚୁଡ଼ା, ଏନ୍ତି ବିସ୍କୁଟ।
ହଁ ହଁ ଖାଇଥିଲେ।
ହଁ।
ଆଉ ଗାଧେଇ ଗଲେ ଘରେ କଣ ରୋଷେଇ ହେଇଥିବ ଖାଇବେ?
ଆଜି ଘରେ ଭଜା ଭୁଜି ହେଇଥିବ।
ହୁଁ ହୁଁ କଣ ହେଇଛି ତମେ ଜାଣିନ ନୁହଁ?
ଭାଜା, ଆଳୁ ଭଜା, ଏନ୍ ସୁଆବଡ଼ି।
ହୁଁ ହୁଁ ମାମା କରିଥିବେ। ହଁ ହଁ ଏବେ ଏବେ ଯାଇକି ଏ-ଏବେ